ହଁ ହ୍ୟାଲୋ।
ହ୍ୟାଲୋ ନମସ୍କାର।
ନମସ୍କାର। କଣ କରୁଛ?
କଁ। ଏଇଠି ଶୋଇକୁ ଯାଉଥିଲି ଆଉ। ଆପଣ କଣ କହୁଛନ୍ତି?
ମୋ ଅଫିସ ରେ ଅଛି।
ଓ ଖିଆପିଆ ସଇଲାଣି।
ନାଇଁ ଖାଉଛି ଖାଇବା ସନେ ଆଉ।
ହ ହୋ କଣ କରନ୍ତି?
ଭାତ ପନିର ତରକାରୀ।
ଓ ଆଚ୍ଛା।
ସାରିଲଣି।
ହଁ।
କଣ ଖାଇଲ ଆଜି?
ମୁଣିି ଭାତ ଡାଲି। ଆଉ ପାମ୍ପଡ ଆଉ ଆମ୍ବ ଖଟା ହେଇଥିଲା।
ଆଚ୍ଛା ବଢିଆ ହେଇଥିଲା।
ମାନେ ଘରେ ତିଆରି ହେଇଛି ଆମ୍ବ ଖଟା
ହୁଁ।
ତେଲ ମସଲା ପକେଇ ଯୋଉ କରନ୍ତିନି ଆମ୍ବ ଖଟା ପୁରା ରୁହେ ଯୋଉ ଦଶ ମାସ ଭଳିଆ!
ହଁ ସୋରିଷ ମସଲା ଦେଇକି
ବେସ୍
ଆଉ ସକାଳେ କଣ ଖାଇଥିଲ?
ସକାଳେ ଏଇ ପିଠା ସକାଳେ ପିଠା କରିଥିଲ ଘରେ ଚକୁଳି ପିଠା ଖାଇକି ଯାଇଥିଲି କଲେଜ୍।
ଆଚ୍ଛା କଲେଜରେ ଆସିଲା ନି ତାଲେ ନାଇଁ କେତେଟାରୁ କେତେଟା କ୍ଲାସ୍ ରୋଜି ତମର
କ୍ଲାସ୍ ଆମର ଦଶଟାରେ ରହୁଛି ଏବେ ଏକ୍ ଯାମ୍ ଚାଲିଛି ତ ଟିକେ ଯୋଉ ସତେଟେଷ୍ଟଇଚ ଚାଲିଛି ଟିକିଏ କଲେଜରେ
ଆଚ୍ଛା ଆଚ୍ଛା
ସେଥିପାଇଁ ଆଉ ନହେଲେ କ୍ଲାସ୍ ଚାରିଟା ଯାଏ ହୁଏ।
ସକାଳୁ ତାହାଲେ ଉଠିକି କଲେଜ ଯାଉଥିବ ଆଉ ନଅଟାରୁ ନା?
ହଁ।
କେତେ ବାର ରହୁଛି ତମ କଲେଜ ଟା ଘରଠୁ?
ଘରଠୁ ସେଇ ଛଅ ସାତ କିଲୋମିଟର ବେଳିଆ ପାଖିରେ
ଆଚ୍ଛା।
ଯାଉଛି ଗାଡିରେ
ଆ ନିଜ ଗାଡି ଅଛି।
ହଁ।
ଭଲ ଆଉ ବର୍ଷା କେମିତି ଅଛି ସେପଟେ ହୁଁ
ବର୍ଷ ବର୍ଷା ଇଆଡେ ନାହିଁ ଜମା ହଉଥିଲା କମିଗଲାଣି।
ବର୍ଷା ତ ଏପଟେ ଆମର ବହୁତ ଜୋର ହଉଥିଲା ଏବେ
ହଁ ହଉଥିଲା ଏଇ ଘଣ୍ଟା ଏ ଦେଢ ଘଣ୍ଟା ହବ କମିଗଲାଣି।
ହଁ। ସେ ବା ମୋ ଅଫିସ ରେ ଅଛି ନା ଅଫିସ ରେ କେହି ନାହାନ୍ତି ଏକୁଟିଆ ମୁଁ ଅଛି ଆଜି!
ଓ ହୋ।
ସେଥିପାଇଁ କଣ ହେଇଛି ନା ସେପଟେ ବହୁତ ଜୋରେ, ଘରେ ଯଉ ରୁମ୍ ରେ ପାଣି ପସିଗଲା!
କେହି ନାହାନ୍ତି କମାଇ କି ଆସିନାହାନ୍ତି କି?
ହୁଁ ନାଇଁ ନାଇଁ ଦି ଜଣେ ଷ୍ଟାଫ୍ ଏକ୍ସପାୟାର୍ଡ କରିଗଲେ ଯେ ସେ କଲହରୀ
ହୁଁ।
ହୁଁ। ଆଉ ମ୍ୟାଡାମ ସାର୍ ଆସିନାହାନ୍ତି ଆଉ।
ଓ ହୋ।
କିପ ପରେ ଆସିବେ ଆଉ।
ଆଉ ପୁଅ ଘରେ ସମସ୍ତେ କଣ କରୁଛନ୍ତି ଏବେ?
ଘରେ ଦାଦା ହେଇକ ଦାଦା ଦେଇଛନ୍ତି, ତାଙ୍କର ବେପାର ଦେଇଛନ୍ତି ପରିବା ବେପାର କରନ୍ତି ସିଏ।
ହୁଁ।
ସିଏ ବାହାର କରିବାପ ହେବ ଖୁଡିର ଅଛୁ ମାମା ଇଏ ଖାଉଥିଲେ ସବୁ ମୁଁ ଆସଛୁ। ଖାଇକି ଆସିଛି ସେ ସବୁ ଖାଇବାକୁ ଗଲେ। ଆପଣଙ୍କ ଘରେ କଣ କରୁଛନ୍ତି ସବୁ ଫୋନ କରି ବୁଝି ସାରି ଲେଣି।
ନା ନା ମୁଁ ଫୋନ କରିନି ଘର କାହାକୁ ଘରେ କାହାକୁ ଫୋନ କରିବି।
କଣ କହିଲେ? ହ।
ସ ଚକ୍ଷୁରେ। ହାଲୋ।
ହାଲୋ।
ହଁ ହଁ କୁହନ୍ତୁ ଜଣେ ଆସିଲେ ଦେଖି ଅଫିସଟି କି? ମୁଁ ଗଲି ରିକୁ।
ଓ ହଁ।
ଆଉ। ସକାଳେ କଣ ହେଇଥିଲେ?
ସକାଳେ ଚକୁଳି ପିଠା ଖାଇଥିଲି। ଚକୁଳି ପିଠାକୁ କଣ ସଉ ଶଳିଆ କରିଥିଲେ ବିଲାତିଇ କୁ ବାଟି ଠିକ୍।
ହୁଁ।
ସେଉଟା ଏ ଖିଆ ଥିଲୁ। କଲେଜରେ ଏକ୍ଜାମ ଥାଏ। ମୁଁ କହିଲି କେତେ ଜଲଦି ସାରିକି ଆସିବି ଟେ ଘରକୁ ବୋଲି।
ଆସ୍ତେ ପାଣି ହେ ସେ ପଟୁ ପରା ଟିକ୍ ହୁଁ। ଆଉ। ସନ୍ଧ୍ୟା ବେଳେ ପୁଣି କଣ ପ୍ଲାନିଂ ଅଛି କୁଆଡେ ଯିବାକୁଆଉ ଖେଳ ହବ ମାନେ ଚାରିଟ ବେଲକୁ ଦେଖି ଖେଳିବାକୁ ଯିବି କ୍ରିକେଟ ନା କଣ?
ମୁଁ ଏବେ ସିଜିନ ଅନୁସାରେ କ୍ରିକେଟ ତ ଏବେ ଖେଳୁନି ବର୍ଷା ପାଗ ଦୋଉଛି ଯେମିତି କ୍ରିକେଟ ହେଇାକା ଖେଳ ହଉନି କା ଫୁଟବଲ ଖେଳ ହଉଛି।
ହଁ।
ହ ବର୍ଷା ହଉଛି ବହୁତ ଜୋର ନା ପିଚ ପୁରା ଓଦା ମା କାଦୁଆ ହେଇଯାଉଛି ସେଥିପାଇଁ ଫୁଟବଲ ଖେଳ ହାଉଛି ଫୁଟବଲରେ ଖେଳ ମ
ସ୍କୁଲ ଟାଇମ ରେ ବହୁତ ମଜା ଲାଗୁଥିଲା।
ହଁ ସ୍କୁଲ ଟାଇମ ତ ବହୁତ ମଜା ସ୍କୁଲ ଟାଇମ ସରିଲା ପରେ ଏ ଭାବୁଛୁ କାହିଁ ସ୍କୁଲ ଟାଇମ ଟା ସରିଗଲା।
ହୁଁ। ଏବେ ତମର କେତ ଜଣ ସାଙ୍ଗ ଅଛନ୍ତି ସ୍କୁଲ ଫ୍ରେଣ୍ଡ?
ହୁଁ ସେମିତି ଅଛନ୍ତି କିନ୍ତୁ ସେ ତାଙ୍କ ବାଟରେ ସବୁ ଅଛନ୍ତି ଆଉ। ଇଏ କୁଆଡେ ସବୁ ପଢାପଢି କରୁଛନ୍ତି ସବୁ। ହଁ ସେମିତି ବେଳେ ବେଳେ ଜଣେ ଜଣେ କଥା ହୁଅନ୍ତି।
ହ। ଆଉ କିଛି ଏକ୍ସପିରିଏନ୍ସ କୁହ କୋଉଠିକି ଯାଇଥିଲ କଣ ଏକ୍ସପିରିଏନ୍ସ ଥିଲା କେବେ?
ସେମିତି ତ ବହୁତ ଜାଗାକୁ ଯାଇଛି। ବୁଲି କରିକି କିନ୍ତୁ ବହୁତ ଗୋଡ଼ା ହା ତ ବୁଲାବୁଲି କରିକି ଆଉ ଘର ଲୋକ ଏବଂ ସାଙ୍ଗ ତ ଗଲେ କିଛି ନାଇଁ କୁଆଡେ କିଛି କିଛି ମାନେ ଏକ୍ସଟ୍ରା କୋଟେ କିଛି ବୁଲିବାକୁ ବି ଯାଇପାରିବନି ଘର ଲୋକ ଯୋଉଠି ଯିବ ତ ସେଠିଯାଇ କରୁଛି
ହଁ ସେଇଟା ତ ଇଏ କିନ୍ତୁ ଫାମିଲି ସେଥିରେ ବି ଅଲଗା ମଜା ଥାଏ।
ହଁ।
ପ୍ରେଣ୍ଡେସ ମାନଙ୍କସାଙ୍ଗରେ ଯୋଉ ମଜାଥିବ ଫାମିଲି ସାଙ୍ଗରେ ନଥିବ କିନ୍ତୁ ଫାମିଲି ସାଙ୍ଗରେ ଯୋଉ ମଜାଥିବ ପ୍ରେଣ୍ଡେସ ମାନଙ୍କ ନଥିବ।
ହୁଁ।
ଆ ପ
କଣ କହିଲେ?
ପୁରୀ ଯିବ ଯିବନି?
ପୁରୀ ହିଁ ଜଗ ରଥଯାତ୍ରା ବେଳକୁ ଯିବୁ ଭାବୁଛୁ ଏବେ ତ ଗଲେ କିଛି ଲାଭ ନାହିଁ।
ହୁଁ।
ରଥଯାତ୍ରା ବେଳକୁ ଯିବୁ ବୁଲି ବାଲିକି ଆସିବୁ ଭଲସେ ଆଉ। ଦି ଦିନି ଖଣ୍ଡେ ରହିକି ଆସିବୁ ଆଉ। ହୁଁ।
ହୁଁ ନାହଁ ଭଲ। ବର୍ଷକୁ ଥରେ ଜଗା ବାହାରକୁଆହିଛି ତାକୁ ଦେଖିବାକୁ ଯିବେନି
ହଁ।
ଏଇ ଓଡିଆରେ ଥିଲା କୋରନାଇନ୍
କିଛି କୋଚିନି ତମର ପ୍ରଶ୍ନ କିଛି ମନେ ଅଛି?
ହୁଁ।
ମୁଁ କହିଲି କି ପ୍ରଶ୍ନ
ହୁଁ ସେମିତି ଗୋଟେ ଦିଟା ସିନ ମନେ ଅଛି ଆଉ।
ଆଚ୍ଛା। କେମତି ହେଇଛି ଏଜାମ୍?
ନାହିଁ ଏଜାମ୍ ଦଶ ମାରି ହଉଥିଲା ସତେଶୀଟା ଦଶମାରିକା ଦଶରୁ ହୁଁ ଦଶ ଦଶରୁ ଦଶପୁରା।
ହୁଁ ବଢିଆ। ଆଉ ତମେମାନେ ରଜ ପାଳନ ପାଳନି କୋଉମାନେ? କିମି।
ସକାଳ ନଅରୁ ସକାଳୁ ଦଶରୁ ସାଢେଛଅ।
ହୁଁ ଦଶ ସାଢେଦଶ ହେଇଯାଉଛି। ଏତ ଆସବ।
ହ ହୋ।
ହୁଁ। ତମନାଟ ରହିଲ ଆଉ।
ହୁଁ।
ଆଉ ତମ ଫ୍ୟାମିଲି ଭିତରେ କାହାର ମ୍ୟାରେଜ ହେଇଛି?
ନା ସେମିତି ଭାଇ ମ୍ୟାରେଜ ହେଇନି, ଭାଇର ଏବେ ମ୍ୟାରେଜ ଖୋଜା ଚାଲିଛି।
ବଡ ଭାଇଙ୍କର?
ହୁଁ।
ଆଚ୍ଛା ଆଚ୍ଛା କଣ୍ଟେଣ୍ଟ କଣ କରନ୍ତି ଭାଇ?
ଭାଇ ଏବେ ରାଉରକେଲାରେ ଚାକିରି କରୁଛି ଟାଟାପ୍ଲାଣ୍ଟ ଯୋଉ ଇଲେକ୍ଟ୍ରିକାଲ
ହୁଁ ହୁଁ।
ସେଇଥିରେ ଜେଇରେ ଅଛି ସିଏ।
ଆଚ୍ଛା ଆଚ୍ଛା।
କିନ୍ତୁ ତା ଭଳିଆ ଉଁ ମାନେ କଣ କଲେ ଝିଅ ମିଳୁନାହାନ୍ତି ବେଶୀ। ସିଏ ପୁରା ଶାନ୍ତଶିଷ୍ଟ ମାନେ କାହାକୁ କିଛି କୁହେନି। ସେ ଗୋଟେ ଶାନ୍ତ ଶିଷ୍ଟ କାହାକୁ କିଛି କୁହେନି ସିଏ।
ଆଛା ଆଛା। ତାଙ୍କୁ ତାହେଲେ ଗୋଟେ ଉଦଣ୍ଡି ଝିଅ ଦରକାରେ ହେ ହେ।
ନା ସେମିତି ହେଲେ ସିଏ ସେଠି ରହିପାରିବନି କାହିଁକି ନା ସିଏ କାହାକୁ କିଛି କୁହେନି ତାର ହୁଁ ମାନେ ପାଠ ପଢାପଢି ଭଲ ମାନେ ସିଏ ଭଲ।
ହୁଁ କଣ ଖୋଜୁଛନ୍ତି କଣ କେମିତି ଝିଅକୁ?
ସେମିତିଆ ତ ମାନେ କିଛି ଆ ମାମା କହିଲେ କି, ଯାହାକୁ ଯିବୁ ହଉଛି କହିଲେ କି ପଇସାପତ୍ର ଆମର କିଛି ଦରକାର ନାହିଁ। ଖାଲି ଝିଅ ଭଲ ଥିବା ଦରକାର। ଆଉ ଯେମିତି ଘର ଲୋକଙ୍କର ସେବା କରୁଥିବା ଦରକାର। ଆଉ କିଛି ଦରକାର ନାହିଁ।
ଆଚ୍ଛା ଏଜ୍ କେତେ କଣ?
ଏଜ୍ ତାକୁ ଛବିଶି ଚାଲିଛି ଏବେ।
ହ୍ୟାଲୋ।
ହ୍ୟାଲୋ।
ହୁଁ ମୁଁ ଯଦି ଝିଅ କୋଡିଏ ବାଇଶି ଭିତରେ ହେଲେ ହବ ନା।
ହୁଁ।
ଆଚ୍ଛା ହଉ। ଠିକ ଅଛି। ମୁଁ କଲ୍ କରୁଛି ତମକୁ ଫ୍ରି ହେଇକି ପରେ ଆମେ କଥା ହେବା। ହଉ ହଉ।